ହାଲୋ ହଁ ଜୟ ଜଗନ୍ନାଥ୍।
ଜୟ ଶ୍ରୀ ଜଗନ୍ନାଥ୍ ଭାଇ ଆଉ କଣ କରୁଛ?
ଉଁ ଏ ବାହାଘରିଆ ଯାଇଥିଲୁ ଏବେ ଆସିଲୁ ଆଉ।
ଆଚ୍ଛା ଭୋଜି ତାହେଲେ ଆଜି ଭୋଜି ଭୋଜି ଖାଇଚ ଆଉ।
ହୁଁ ଭୋଜି ଭୋଜି ଖିଆ ହେଇଚି ମନ୍ଦିର ବାହାଘର ଆଉ।
ଆଛା ତ ଆମିଷ ହେଇନଥିବ ଆଉ।
ନାଇଁ ସାଧା ଉପରେ ହେଇଥିଲା ଆଉ।
ହଁ ମନ୍ଦିରରେ ହେଇଛି ଯାହାହେଲେ ସ
ହୁଁ ମନ୍ଦିର ବାହାଘର।
ହଁ ଆଉ ଆଉ କଣ କରୁଚ?
ବଇଛି ଛାତ ଉପରେ।
ଛାତ ଉପରେ ବର୍ଷା ପକଉନି କି?
ଛାତ ଯେ ମାନେ ଏଇ କରରେ କିନା ବଇଛି ଆଉ ଯୋଉଠିକି ବର୍ଷା ପକଉନି ଆଉ ଚାରିଜା ଟା ବାଚ ନା ଛାତ ଉପରେ ଜ ଭଳିଆ ବାହାରେ ନାଇଁ କି? ବିମଟା ତ ଗୋଟେ ଆ ମାନେ କେତେ? ପୁଟେ ଦେଢ଼ ପୁଟୁ
ଦି ଫୁଟ ଭଳିଆ ଦି ଫୁଟ ଭଳିଆ ଆଉ।
ହୁଁ ଦି କୋଟି ଭଳିଆ ପଦ ବା ଅଛି ବସିବା କୁ ସୁୁବିଧା ଅଛି ବସି ପଡିଛି ଟିକେ ଆଉ।
ହଁ।
ହୁଁ।
ଭଲ ଆଉ ଆଉ ବଷ ବର୍ଷା ହଉଚି ନା?
ହଁ ବର୍ଷା ତ ପକଉଛି ହେଲେ ବଇଛି।
ଜୋରେ ନା ଫିମ୍ପି?
ପିମ୍ପି ପକଉଛି ହଁ ପିମ୍ପି ପକଉଛି ମାନେ ଅବଶ୍ୟ ବସି ହବ ପଦାରେ। ହେଲେ ମୋବାଇଲ ଓଦା ହବ ଆମେ ଓଦା ହେଲେ ମୋବାଇଲ ଓଦା ହେବ।
ନାଇଁ ଫିମ୍ପି ଫିମ୍ପି ପକାଉଛି ଯାହା ହେଲେ ଯାହେଲେ ଓଦା ହବ।
ତାପରେ ଆମେ ଓଦା ହେଲେ ଦେହ ଖରାପ ହ ମୋବାଇଲ କଥା ହେଲେ ମୋବାଇଲକ ବି ଜ୍ୱର ହେବ ଇଏରାପଦାର
ମୁଁ ମୋବାଇଲ କୁ ଜର ହେଲେ ମୁଁ ଅଛି। ଫୋନ ଫୋନ କାମ ମତେ ସବୁ ଜଣା।
ଓହୋ ଦୋକାନ ଫୋକାନ ଦେଇକି ବଇଛ କି?
ଥିଲି।
ଓହୋ ହଉ ତାହେଲେ ଏବେ ଖରାପ ହେଲେ ଖରାପ ହେଲେ ପଠାଇଦେବି ଆଉ।
ହଁ ଏଇ ନିଜେ ଘରେ ବି ରିପାରିଙ୍ଗ କରୁଚି।
ଓହୋ ଭଲ ହେଲା ଏଇଟା ଗୋଟେ କଥା।
ହଁ ଘରେ ରିପାରିଂ କରୁଛି ଦୋକାନ ରେଠୁ ଟିକେ କମ୍ ରେ ନଉଚି ଆଉ। ମାନେ ଦୋକାନ ରେ ଦେଖୁନ ଯୋଉ କଷ୍ଟମର ରେଟ୍ ନଉଛନ୍ତି।
ହୁଁ।
ସେଇ କଷ୍ଟମର ରେଟଠୁ ଆଉ ଟିକେ ଆଉ ଟିକେ କମ୍ ନଉ ଚି ଆଉ ଗାଁ ପିଲାବି। ନାଇଁ ତମକୁ କହିଲି କଣ ଦୋକାନରେ ଟିକେ କମ୍ କ
ନାଇଁ ନାଇଁ ବୁଝିପାଇଲି। ଦୋକାନଠୁ କମ୍ ନଉଚ ବୋଲି ମାନେ ଗାଁ ରେ ଅଛ ବୋଲି ସାଙ୍ଗସାଥି କି ଦୋକାନଠୁ ଟିକେ ଅଧିକ ନବ ନା ଆମ ମାନଙ୍କ ଠୁ ନା କଣ ପାଇଁ କହୁନ?
ନା ନା ନାଇଁ ନାଇଁ ଭାଇ ମୁଁ ନାଇଁ ନାଇଁ ଦେଖ ସମ ସମସ୍ତେ ସମସ୍ତେ ସମାନ ମୋ ପାଇଁ ସମସ୍ତେ ସମାନ।
ନିହାତି ନାଇଁ ନାଇଁ ମୁଁ କହିବାର କାରଣ ବୁଝ କଣ କହିଲ? ଆକ୍ଚୁଲି କହୁଚି ବୋଲି ଖରାପ ଭାବିବନି ସାଙ୍ଗ ସାଥି ବନ୍ଧୁ ବାନ୍ଧବରେ କୌଣସି ପଇସା କାରବାର କି ବା ଯେ କୌଣସି ଗୋଟେ ମାନେ ପଇସା ଉପରେ କାରବାର। କିଛି କରିବନି କଣ ପାଇଁ କଣ ପାଇଁ କହିଲି କୋହୁନ? ଧର ତମେ ମୋବାଇଲ ଦେ ମାଗିଲ ତମ ପାଖରେ?
ହୁଁ।
ଧର ମୋର ଗୋଟେ ଡିସ୍ପ୍ଲେ ପକେଇଲେ ବାରଶହ ତେରଶହ ଟଙ୍କା ଲାଗିବ। ତମେ ମତେ ଏଇନା କହିବ, ପନ୍ଦରଶହ ଟଙ୍କା ଖର୍ଚ୍ଚ ହେଲା। ମୁଁ ତମକୁ ପନ୍ଦରଶହ ଟଙ୍କା ଦେବାକୁ ହିଁ ବା- ପାଉଣ୍ଡ କଣ ପାଇଁ? ତମେ ମୋ ସାଙ୍ଗ ଟା ପା। ତମକୁ ଆଉ ମୁଁ କାଟି ପାରିବି। ନା ଯଦି ତମକୁ ମୁଁ ଦୁଇଶହ କା ଟି ଦେବି ତମେ ବି ଭାଙ୍ଗି ପାରିବନି, ହଁ ଦିଅ କହିପାରିବ। ହେଲେ ଇଆଡୁ କହିହବନି ସ ମାନେ, ଏମିତି ହୁଏ ଆଉ। ସେଥି ପାଇଁ କୁହ ନ୍ତି, ମାନେ ସାଙ୍ଗ ପାଖରେ ବାଗେଇଲେ, ଚିହ୍ନା ପରିଚୟ ଲୋକ ପାଖରେ, ମାନେ ଅଚିହ୍ନା ଲୋକ ପାଖରେ, ପାଞ୍ଚଶହ ହଜାର କି ଦୁଇଶହ, ତିନିଶହ କାଟି ପାରିବ, କିନ୍ତୁ ନିଜ ସାଙ୍ଗସାଥି ପାଖରେ ବାଗେଇଲେ, ଟଙ୍କା ଟିଏ ବି କାଟି ପାରିବନି। କିଛି ବି କହିପାରିବନି। ଏହା ସତ।
ନା ହଁ, ସେଟା ତ ସତ। ନାଇଁ ମୁଁ ସେମିତି ନୁହଁ। ମୁଁ, ସେ-ଯୋଉ ସାଙ୍ଗ
ତମ କଥା ଭାଇ କହିନି, ଖରାପ ଭାବିବନି। କଣ ପାଇଁ କହିଲି କହିଲ? ମୋର ଗୋଟେ କଥା ମନେ ପହିଲା ମାନେ, ମୁଁ ରହୁଥିଲି ଭୁବନେଶ୍ୱର୍ ପ ପଖ-ପାଖରେ ରହୁଥିଲି। କାମ କରୁଥି
ହୁଁ, ହୁଁ ହୁଁ।
ଘର ଫୋନ୍ ଟା ମାନେ ଆମ ପୁଅ ହଁ। ତିନି ଥର ପକେଇଲା, ତିନି ଥର ଯାକ ଡିସ୍ପ୍ଲେ ଭାଙ୍ଗିଲା। ଦିଥର ଲଗେଇଲା ତିନି ଥର ବେଳକୁ, ବୋଉ ମତେ କହିଲା। ଆରେ ପୁଅ ସେ ପାଳିବି, ପୁଅ ପକେଇ ଦେଇକି ଡିସ୍ପ୍ଲେ ଟାକୁ ଫଟେଇ ଦେଇଛି, ଆଉ କିଛି ଦେଖ ଯାଉନି। ତା ପରେ ମୁଁ ଆଉ ମୋର ଗୋଟେ ସାଙ୍ଗ ଟେ ଭୁବନେଶ୍ବର
ନାଇ ତୁ ଯା।
ହାଲୋ। ଭୁବନେଶ୍ୱରର ଗୋଟେ ସାଙ୍ଗଟେ ଅଛି ତାକୁ କହିଲି। ମୁଁ କହିଲି ଏମିତି ଏମତି ଡିସ୍ପ୍ଲେ ପକେ କହୁଛି ଯେ ଆଉ ମୋଠୁ ନଉଛି ପ-କେତେ? ଏଗେ- ବାରଶହ ଟଙ୍କା ନଉଛି।
ହଁ।
ମତେ କହିଲା, ତୁ ଆଣେ ମୁଁ ଏଠି ନଶହ କି ହଜାର ଟଙ୍କା ଭିତରେ, ସଜେଇଦବି। ଦେଖ ଦୁଇଶହ ତିନିଶହ ଟଙ୍କା ବି ରହିଲେ ବି କେତେ ଦୂର କଥା। ବୁଝିପାରୁଛ ନା?
ହଁ ହଁ।
ତାପରେ ମୁଁ କହିଲି ହଁ ଠିକ ଅଛି ଆଉ। ଆ ମୋ ବୋଉ କଣ କଲା ବସରେ ପ ପଠେଇଦେଲା। ପଠେଇଦେଲା ନା କି କଣ, ଗୋଟେ କାମରେ ଆସିଥିଲି। ଇ, ଯାଇ ଖାଲି ବୋ-ବୋଲର ପାଖରେ ମୋତେ ମୋ ବୋଉ ଖାଲି ଦେଇ ଦେଇକି ଆସେ, ତ ମନେ ପଡୁନି। ନେଇକିଦେଲି। ଦେଲାବେଳକୁ
ହୁଁ।
ଯେତେବେଳେ ମୁଁ ତାକୁ ବାଗେଇବାକୁ ଦେଲି, ମୋବାଇଲ୍ ଟା ବାଗେଇ ଦେଲା। ମତେ କହିଲା ସେ ଫୋନ୍ ଟା ନେଇଯିବ। ମୁଁ କହଲି ହଉ ଠିକ୍ ଅ ଛି ଆଉ। ତାପରେ ମତେ ମୋବାଇଲ୍ ଟା ଆଣିକି ଦେଲା। ମୋବାଇଲ୍ ଟା ଦେଲା, ପ୍ଲସ୍ ଗୋଟେ ଉପରେ ଗ୍ଲାସ୍ ପକେଇଛି। ଆଉ। ପ୍ଲେନ୍ ଗ୍ଲାସ। ଆଉ ଗୋଟେ ପକେଇଛି କଣ? ଯୋଉ କ୍ୟାମେରା ପଛ କ୍ୟାମେରା ଫାଟି ଯାଇଥିଲା, ଚଢ଼ିକି ଯାଇ ଦେଲା। ଗୋଟେ ଛୋଟ ଗ୍ଲାସ୍ ଟି ପକେଇଛି ପଛରେ।
ହୁଁ।
ମତେ କହିଲା ପନ୍ଦରଶହ ଟଙ୍କା। ପନ୍ଦରଶହ ଟଙ୍କା ଯଦି କହିଲା। ଆମାର ଗ୍ଲାସ୍ ଟା କେତେ ଟଙ୍କା ନେଉଛି? ସତ କଥା ଦେଖିଆ କହିଲ, ଗ୍ଲାସ୍ ଟା କେତେ ଟଙ୍କା ନଉଛି?
ସତ କଥା କହିବାକୁ ଗଲେ, ଗ୍ଲାସ୍ ଟା ସେଇ ତିରିଶ ଟଙ୍କା।
ତିରିସି ଟଙ୍କା। ତିରିଶ କିମ୍ବା ପଚିଶ ଟଙ୍କା ଭିତରେ। ତ ଥାପି, ତମେ ମିଛ କି ସତ କହିଛ ଏଟା ମୁଁ କହିପାରିବିନି, କିନ୍ତୁ ମୋ ଜାଣିବା ରେ ତିରିଶ ଟଙ୍କା ବା ପଚିଶ ଟଙ୍କା। ହେଲା। ତିରିଶ ଟଙ୍କା କିନ୍ତୁ ସେ, ମୁଁ ହିସାବ କଲି କଣ, ସେ କହିଲା ଧର ଭାଇନା ବାରଶହ ଟଙ୍କା ତେରଶହ ଟଙ୍କା ଜାଗାରେ ସେ କହିଲା ନଅଶହ ଟଙ୍କା କି ହଜାର ଟଙ୍କାରେ ବାଗେଇବି। ନଶ ତଉ ଲାଷ୍ଟ ନଉ ଶହେ କେତେ ହେଲା ହଜାରେ ପଛ ଯୋଉ ବ୍ଲାଉସ ଫାଟିଛି ଯୋଉଠୁ ଗୋଟେ ଛୋଟ ହେଲେ ଗ୍ଲାସ ବଡ ହେଲେ ବି ଗ୍ଲାସ। କ୍ୟାମେରା ଗ୍ଲାସ ସେଟା ନଉ ଶହେ କେତେ ହେଲା? ହଜାରେ ଏ ନଅଶ ଏଗାରଶ ଶ ବାରଶ ତେରଶ ଟଙ୍କା ହଉଛି କିନ୍ତୁ ମତେ କହିଲା ପନ୍ଦରଶ ଟଙ୍କା ତା ମାନେ ଫିଟିଙ୍ଗ ଚାର୍ଜ ସହ ନେଲା। ଆ ବାଦେ ବି ଏଷ୍ଟ୍ରା ନେଲା ପନ୍ଦରଶ କହିଲା ତ ବିଶ୍ଵାସ କରିବନି ମୁଁ ବି ପନ୍ଦରଶ ଟଙ୍କା ତାକୁ ପ ମୋତେ କହିଲା କା ଆ ଚଉଦଶ ପନ୍ଦରଶ ଟଙ୍କା ହବ ଆଉ କହିଲା କଥା ଦେବି ଦବ ପନ୍ଦରଶ ଦବ ଆଉ। ମୁଁ କଣ କଲି ପନ୍ଦର ଟଙ୍କା ପଠେଇଦେଲି କନ୍ଧ ଘର ଭିତରକୁ ପଳେଇଲି କାନ ମୋଡି ହେଲି ମାରିଲି ଠିକଠାକ ଦି ଚା ତା ନିଜକୁ ନିଜେ ଆଉ ତା ଏ ଜୀବନରେ ଏମିତି ଭୁଲ ଆଉ କେବେ କରିବିନି କହୁନି ଯେ ଭାଇ ମୋର ଶହେ ଦୁଇଶ ନେଇ ଗଲା ବୋଲି ସେଇଟା ବଡ କଥା ନୁହଁ। ତ କଥା କହୁଛି ଦି ଗାଲକୁ ଦି ଚଟକଣି ନିଜେ ନିଜେ ମାରି ହେଲି।
ହେ ହେ ନାହିଁ ମୁଁ ମୁଁ ଠିକ ରେଟ ନେବି
ନା ଏ ତମ କଥା ବୋଲି ଭାଇ ମୁଁ କହୁନି
କହିଲା କିନ୍ତୁ ଏଗାରଶହ ନେଇଥାନ୍ତା ନହେଲେ ଏଗାରଶହ ପଚାସେ ଏତିକି ଟଙ୍କା ନେଇଥାନ୍ତା। ସିଏ ଅଧିକ ନେଇଗଲା।
ହଁ ଅଧିକ ନେଇଗଲା କଣ ପାଇଁ ମୁଁ କହୁଛି କହିଲ ଦେଖ ସିଏ ତାର ବିି ସିଏ ହଁ ଗ୍ଲାସ ସିଏ ବି ଗୋଟେ ହେଁ
ମଡେଲ କଣ ଥିଲା?
ରୟଲମ ରୟଲମି ଏ ରିୟଲମି ଇଲେଭେନ ଫାଇଭ୍ ନା କଣ
ହେ ବହୁତ ଶସ୍ତା ହେଟା ଅଧିକ ନେଇଗଲା ଅଧିକ ନେଇଗଲା। ମୁଁ ଯଦି କହିଥାନ୍ତି ସେଇଆା ସାତଶହ ଆଠଶହ କହିଥାନ୍ତି
ପ୍ରକୃତରେ କିଣିଲା କୁ ଟଙ୍କା ତିନିଶହ ଚାରିଶହ ଟଙ୍କାରେ
ନାଇଁ ନାଇଁ ହେ ନାଇଁ ନାଇଁ ଆହୁରି ଅଧିକ ଟିକେ ଅଛି ପ୍ରାଇସ୍ ଅଧିକ ଅଛି ଆମେ ପଚାଶ ଶହେ ନେଇ ଚିହ୍ନା ପିଲାମାନଙ୍କୁ ପଚାଶ ଶହେ ଲାଭ ହିଁ ରଖେ ମୁଁ ତମକୁ ଯେତିକିହିଲି ତା ସେଇ।
ଏଇଟା ଆମର କେତେ ଟଙ୍କା ଆସୁଛି। ରିଏଲମି ଇଲେଭେନ ପ୍ରୋ ପ୍ଲସ କେତେ ଆସୁଛି। ପ୍ରୋ ପ୍ଲସ ନୂହ। ନାହିଁ ନାହିଁ ରିଏଲ ଲମି ଇଲେଭେନ ପ୍ରୋ।
ଏ କର୍ଭ ମଡେଲ ଟା କି?
କର୍ଭ ମଡେଲ ହଁ।
କର୍ଭ ମଡେଲ ତା ଡିସପ୍ଲେ ଆସିଯିବ, ତମକୁ କେତେ କହିଥିଲା?
ନା ମୁଁ ମୁଁ ପକେଇନି ନା ଖୁସିରେ ପଚାରି ଦଉଛିି
ସେମିତି ଖୁସିରେ ବୋଲି ଦେଖ ଭାଇ କର୍ଭ ମଡେଲ ଯାହାହଲେ ବି ଟିକେ ଅଧିକ ନେବେ। କାହିଁକି ନା ଦେଖ ଯଦି ବି କିଣା ପ୍ରାଇସ୍ ଆସୁଥିବ ଚାରି ହଜାରାରେ ସିଏ ଯାହା ହେଲେ ଆଠ ହଜାର କହିବେ। କାହିଁକି ନା ଦେଖ ତମର ଏଟା ଯଦି ଆମ ହାତରୁ ବାଇଚନ୍ସ ନଷ୍ଟ ହେଇଗଲା ଯଦି ବାଇଚନ୍ସ ନଷ୍ଟ ହେଇଗଲା
ଶୁଭୁନି
ଏଟା ଆକ୍ଚୁଆଲି କେତେ ଆସୁଛି?
ଆଜ୍ଞା
ସୂଚୀ କହୁନ ହଁ ହ୍ୟାଲୋ ମୁଁ କହଲି
ହଁ ଏଇନେ କଣ କହିଲ ଗୋଟେ।
ମୁଁ କହିଲି ଭାଇ ଶୁଭୁଚି କୁହ?
ନାଇଁ ମାନେ ଯଦି ଆମର ସେଇଟା ଦେଖ ଚାରି ହଜାର ଟଙ୍କା ଆସିବ ଏମାନେ କହିବେ ଆଠ ହଜାର ଦୋକାନୀ ଯାହା ହେଲେ ଆମେ ଭାଇ ଦୋକାନି ରେଟେ କହିବୁ ହେଲା କଷ୍ଟମ ରେଟ କାହିଁକି ନା ଆଠ ହଜାର ଯଦି କହିଲୁ ଆଠ ହଜାର ଭିତରୁ ଯଦି ଏଟା ଆମ ହାତରୁ ନଷ୍ଟ ହେଇଗଲା ତାହେଲେ ସେ ଯୋଉ ଚାରି ହଜାର ଟା ତମେ ଦେଇଥିବ ଏକ୍ସଟ୍ରା
ହୁଁ ହଁ ମାନେ ଧର ଗୋଟେ ହିସାବରେ ଆଣିଥିବୁ ଯେଦି ତ ଭଲରେ ବାଗେଇକି ଦେଇଦେଲ ସଜେଇଦେଲ କିଛି ନହେଲା ଭଲ କଥା। ଯଦି କଣ ସେ କୁଆଡେ ଏଟ ସେପଟ ବାଗେଇବା ଭିତରେ ଡିଫେଣ୍ଡେ ରହିଲ ଯଦି କଟି କୁଟା ଗଲା ଲଗେଇବା ଭିତରେ ବି ତାହେଲେମେ ଆଉ ଗୋଟେ ଲେଇବାକୁ ବାଧ୍ୟ ଯଦି ଚାରି ହଜାର କିଣିଛ ତାହେଲେ ତମ ପ୍ରାଇଜ୍ଇଟା ଉଠିବ ନହେଲେ ନାହିଁ ଗଲା ଆଉ।
ହଁ ସେଥିପାଇଁ ଆମେ ଏମିତି ପ୍ରାଇଜ୍ ଟା ହିଁ କହୁ ଆଉ ଯୋଉ ଡିସପ୍ଲେ ଟା କହିଲ ଡିସପ୍ଲେ ଟା ଯାହାହଲେ ପନ୍ଦରଶହ କମେଇକି କୁହନ୍ତି ନା ଦେଖ ଯଦି ହେଇଥିବ ଛଅଶହ କି ସାତଶହ ହେଲା ଯଦି ଛଅଶହ ସାତଶହ ହେଇଥିବ ତାହେଲେ ସେଇଟା ଆଉ ଆମର ଏକ୍ଟ୍ରା ଯାହାହେଲେ ଟିକେ ଥିଲେ ଆମକୁ ପୁଣି ହଇରାଣ ହବ ନା ନାଇଁ ଏତେ ଟଙ୍କା ଆମର ଲସ୍ ହଉଛି। ଗୋଟେ ଗୋଟେ ଗୋଟେ ବାଇଚାନ୍ସ ଅଛି ଅଛି କଟିଯାଉଛି ସେ ଦୋକାନୀ ଆଉ ରିଟର୍ନ ନବ କି?
ନାଇଁ ସେଇଟା ଆମର ହେଇଥିଲା ସେଇୟଆ କଣ ଏଇ ଯୋଉଟା ଲାଷ୍ଟେରେ ସେଟା ଯେ ଗଲା ପରେ ଆଉ ଥରେ ଡିସ୍ପ୍ଲେ କଟିଲା ସେଇ ଘର ଫୋନ୍ ଟା ତାପରେ ଆମର ଯୋଉ ମନ୍ଦାର ମୁଷି ଦୋକାନ ଗୋଟେ ଅଛି ତା ପାଖକୁ ହଁ ନେଲି ଆଉଥରେ ଆଉଥରେ ନେଲି ଯେ ଏ ଚାରିଶହ ଟଙ୍କା ନା ତିନିଶହ ଟଙ୍କା ନେଇଥିଲା କଣ ପାଇଁ ସେ ଦେଖିଲା ସଦାବେଳେ ତା ପାଖରେ ନେଇକି ଦାଗିେଇଲି। ତାପରେ ହେଁ କ ଆପଣ ହଉ ତ ଖୁସିରେ ତ ଯାହା ଦେ ଆଉ ତାହେଲେ ମୋ ବୋଉ ଯାଇଥିଲା ବାଗେଇ ବାକୁ ତାର ଚାରିଶ ଟଙ୍କା ପାଞ୍ଚଶହ ଟଙ୍କା ଦେଲା। ଆଉ କଣ ଗୋଟେ ପ କଭର ପକେଇକି ଦେଲା ଗୋଟେ ଆଉ ଗ୍ଲାସ ଟା ପକେଇକି ଦେଲା ମୋବାଇଲ ବାଗି ଦେଇ
ଫୋନ ଟା ଙ୍କ ଙ୍କ ଙ୍କ ଲଗେଇଲା କଣ?
ଗେ ଗୋଟେ କା ମାନେ ଲଗେଇଲା ଡିସପ୍ଲେ ପକେଇଲା ଆଉ ଗୋ ଉପର କଭରଟା ପକେଇକି ଦେଲା ଆଉ।
ଡିସପ୍ଲେ ପକେଇଲା ଏତେ କମ ନାଇଁ ଡିସପ୍ଲେ ପକେଇଲେ ଏତେ କମ ତ ନବା କଥା ନୁହ
କଣ ପାଇଁ ନେଲାନି କହିବି ଯୋଉ ପୂର୍ବରୁ ଗୋଟେ ଥରେ ପକେଇଥିଲା ଆଠ ଦିନ ଗଲା ନାଇଁ ସେ ଡିସପ୍ଲେ ଟିଗଲା ଆମ୍ ସେ ଛଅ ମାସେ ୱାରେଣ୍ଟି ଦୋଉଚି ବୋଲି ଜାଣିଚ ନା ନାହିଁ? ଗୋଟେ ଡିସପ୍ଲେ ଯଦି ଅଟୋମେଟିକ ସେ ହଁ। ଏ ଏଗାରଶ ଟଙ୍କା ନା ବାରଶହ ଟଙ୍କା ନାଖେ ନିଏ।
ଛ ମାସ ୱାରେଣ୍ଟିଆ ଠିକ ଅଛି ସେଥିପାଇଁ ତା କତିରେ ଲୋକ ଲୋକ ତାହଲେ ଭିଡ ହଉଥିବି।
ସବୁବେଳେ ଭିଡ଼ ଆଉ ଗୋଟେ କଲ୍ କାଟିିକୀ କଲ୍ କରେ ଏଗାର ମିନିଟ୍ ହେଇଗଲାଣି।
ଠିକ ଅଛି କରୁଚି।